ତ ପ୍ରଭା
ସୁପ୍ରଭାତ କଣ କରୁଥିଲେ?
ମୁଁ ବସିଥିଲି ଏମତି ଆଉ କଣ କରୁଛନ୍ତି ଆପଣ କେମିତି ଅଛନ୍ତି କୁହନ୍ତୁ?
ମୁଁ ତ ଆଜି ସକାଳ ମାନେ ଏତେ ଥଣ୍ଡା ହେଇଯାଇଛି ମାନେ ତଣ୍ଟି ପୁରା ଦରଜ ଯଉ କି ଗଲେଣିି ଲେଟ ହେଇଗଲା ତାପରେ ବର୍ଷା ବି ମାନେ ତିନି ଦିନ ହେଲାଣି ଟୋଟାଲି ଛାଡୁନି।
ହୁଁ ହୁଁ।
ପରିବାପତ୍ର କିଛି ନଥିଲା ଆଣିବା ପାଇଁ ଯିବୁ ବୋଲି ବର୍ଷା ତ ଛାଡୁନି। ତାପରେ ସିମେଇ ଥିଲା ସିମେଇ ବନେଇଲି। ବନେଇକି ଖାଇକି ବସିଛି ଆଉ।
ଦେହ ଯୋଉ ଭଲ ନାହିଁ ଆପଣ କିଛି ଔଷଧ ପତ୍ର ଖାଇଛନ୍ତି ନାଇଁ?
ନା ଖାଇିନି ମାନେ ମେଡିସିନ୍ ଖାଇିନି। ଆଜି ସକାଳ ଇଚ୍ଛା ହେଲା ଏତେ ଜୋରେ ଥଣ୍ଡା ହେଇଛି ତଣ୍ଟି ପୁରା ଦରଜ। ତ ଗୋଲ ମରିଚ ଆଉ ଅଦା ମନି ଯୋଉ ତେଜପତ୍ର ପକେଇକି ଚାହା ବନେଇଲି ଚାହା ବନେଇକି ଟିକେ ପିଇଲି ବୋଲି ଟିକେ ମାନେ ଭଲ ଲାଗିଲା।
ହଁ ସେ ଚା ଟା ପିଇଲେ ଥଣ୍ଡା ହେଲେ ଭଲ ଲାଗେନା ଦେହକୁ ଟିକେ
ହୁଁ ମୁଁ ମୁଁ କେବେବି ମାନେ ଚାହା ପିଇଏନି କିନ୍ତୁ ମାନେ ବହୁତ ଥଣ୍ଡା ହବ ଯେତେବେଳେ ତଣ୍ଟି ପୁରା ଦରଜ ଲାଗିବ ସେତେବେଳେ ମୁଁ ଡାଲି ଚା ରେ ମାନେ ଗୋଲମରିଚ ଆଉ ଅଦା, ତେଜପତ୍ର ଏଇରା ସବୁ ପକେଇକି ବନାଏ। ଆଚ୍ଛା।
ଓହୋ ବହୁତ ଭଲ।
ଆଉ ଆପଣ ଖାଇ ସାରିଲେଣି?
ନାଇଁ ନାଇଁ ମୁଁ ତ ଖାଇନି ବସିଥିଲି।
ହ
ଆ। ଆ ଖାଇବି ଭାବୁଛି ଟିକେ କ'ଣ ବର୍ଷା ପାଗ ଆମରି ଏପଟେ ତିନି ଦିନ ହେଲାଣି ବର୍ଷା ହଉଛି ତ।
ହ
ଭାବୁଛି ଟିକେ ପକୁଡି କରିକି ଖାଇଲେ ହବ।
ନାଇଁ ଏଇ ପାଗରେ ହିଁ ପକୁଡି ଖାଇବାକୁ ଭଲ ଲାଗେ। ଆମେ ଆମ ପାଖ୍ ଥରେ ମେ ହଉଛି ମାନେ ଆଳୁ ନାହିଁ, ପିଆଜ ବି ନାହିଁ, ହୁଁ ଆମେ ଯିବୁ ବୋଲି କିନା କାଲି ଭାବିଲି ଯିବି, କାଲି ବି ଗଲିନି। ପୁଣି ଆଜି ଭାବିଲି ସକାଳୁ ଉଠିଲେ ଯିବୁ ଆଣିବା ପାଇଁ ଆଜି ବି ବର୍ଷା ଛାଡୁନି।
ହୁଁ ହୁଁ। ଆଉ ସିମେଇର ଉପମା ବନେଇଲ ନା ସିମେଇ ଗେ
ନାଇଁ ଖିରି ବନେଇଲି ମାନେ ଅମୁଲ ଏ ଥିଲା ତ। ଅମୁଲ ଥିଲା ଅମୁଲ ଗୁଡା ନଷ୍ଟ ହେଇଯିବ।
ହୁଁ।
ଏଇଥିପାଇଁ ବନେଇ ଦେଲି।
କେମତି ସିମେଇ ଖିରିରେ କେମତି କରନ୍ତି ଟିକେ ମତେ କହୁନାହାନ୍ତି? ମତେ ବି ଆଜି ଇଚ୍ଛା ହଉଛି ଖାଇବାକୁ କରିବି।
ମୁଁ ମୁଁ ଫାଷ୍ଟ କ'ଣ କରିଲି ନା ଆ ଗୁଆ ଘିଅ ଦେଇକି ସିମେଇ କି ଭାଜି ଦେଲି। ହୁଁ, ତାପରେ ଟିକେ କାଜୁକୁ ତାପରେ ଭାଜି ଦେଲି ଟିକେ। କାଜୁ ପକେଇଲା ଟିକେ ଭଲ ଲାଗେ। ଆ ତାପରେ ଉଁ ସେଇଥିରେ ଉଁ ତେଜପତ୍ର ବି ପକେଇ ଦେଲି। ଆଉ ତାପରେ ତାକୁ ଭାଜି ହେଲା ପରେ ପାଣି ଦେଇଦେଲି ଆଉ ମୁଁ ଏନ୍ତା ଏ ମାନେ ସିଧା ଅମୁଲ ଭିତରେ ପକାଏନି ଆଗେ ଟିକେ ଉସୁମ ପାଣି କାଢିବି ତାପରେ ସେଇଥିରେ ଗୋଳେଇକି ଯାଇକି ପାଣି ମୁଁ ଯାହା ବି ବନାଏ ଚା ହଉ କି ଯାହା ହଉ କିନ୍ତୁ ମୁଁ ସିଧା ମାନେ ସେଇଥିରେ ପକାଏନି ଅମୁଲ ଅମୁଲ ପକେଇଲେ ସେଥିରେ ସେ ଛିଡିଲା ଛିଡ଼ିଲା ଭଳିଆ ହେଇଯାଏ ସେଥିପାଇଁ ମୁଁ ନା, ହଁ। ମୁଁ ଟିକେ ଗରମ ପାଣି କାଢି ଦିଏ ତାପରେ ଗୋଳେଇକି ପକେଇଦେଲି।
ହୁଁ।
ତାପରେ ଯେତେବେଳେ ଫୁଟିଲା ତାପ କାଜୁ ପକେଇଲି ଆଉ ଗୁଜୁରାତି ଟିକେ ମାନେ ଆମ ଗୁଁ ଗୁଣ୍ଡ ବନେଇକି ରଖିଛୁ ଗୁଜୁରାତି।
ହୁଁ ହୁଁ ହୁଁ।
ତାକୁ ଟିକେ ପକେଇ ଦେଲି ଆଉ ଭଲ ଲାଗୁଥିଲା ଆଉ ମୁଁ ମିଠା ବେଶି ଖାଏନି। ଚିନି ଟିକେ କମ୍ ଦେଇଥିଲି ମାନେ ମାନେ ମିଠା ଲାଗୁଥିଲା, ମାନେ ବେଶୀ ମିଠା ଲାଗୁନଥିଲା ଆଉ। ଆମ ରୁମ୍ ରେ ଆଉ ଜଣେ ଯିଏ ଅଛନ୍ତି ଆମେ ଦି ଜଣ ମିଶିକି ଖାଇଲୁ। ସେ ବି କହିଲେ ଦିଦି ଆଉ ଆଉ ଭଲ ମାନେ ମିଠା କମ୍ ହେଇଛି ଭଲ ଲାଗୁଛି।
ଉଁ ହୁଁ, ଆଉ ମୁଁ ତ ଆପଣଙ୍କଠୁ ଯୋଉ ସିମେଇ ଖିରି ତ ମାନେ ଶିଖିଲି ରେସିପି ଆଜି ମୁଁ ବନେଇକି ଖାଇବି। ଆଜି ରାତିରେ ରୁ ଟି ସହିତ।
ହଁ ଆମ ଆମେ ବି ଖାଇକି ଆହୁରି ଅଛି, ଆମେ ବି ସେଇଭଳି ରୁଟି ସହିତ ସେ କହିଲେ କି ବଳିଲା ଖାଇପାରିଲୁନୁ ହେଲେ ଥାଉ ରୁଟି ସହିତ ଖାଇ ଦବା ଆଉ। ତାପରେ ଏ ଏଇ ଅବ ମାନେ ଖରା ବେଳ ପାଇଁ ଏ ଫୁଲକୋବି ଆଉ ଆଳୁ କଷା ବନେଇବୁ ଆଉ ଭେଣ୍ଡି ଏ ସୋରିଷ ମସଲା ଦେଇକି ଆମ୍ବୁଲ ପକେଇକି ବନେଇବୁ।
ଆଉ ସେ ଯୋଉ ଭେଣ୍ଡି ସୋରିଷ ମସଲା ଟା ଭଲ ଲାଗୁଥିବ ନା ଭାତ ଦେଇକି ସେଇଟା କେମତି କ'ଣ କରନ୍ତି? ମତେ ଟିକେ କହୁନାହାନ୍ତି?
ମୁଁ ମୁଁ ଯୋଉ କୋରାପୁଟ ଯାଇଥିଲି ମୋ ଦେଇ ବନେଇଥିଲା ଯୋଉ ତେନ୍ତୁଳି ମାନେ ବଡ ବଡ ତେନ୍ତୁଳି ଲମ୍ବା ଲମ୍ବା ଉଁ ସେଇ ତେନ୍ତୁଳି ର ମଞ୍ଜି ନାହିଁ ମଞ୍ଜି ଛଡା ହେଇଯାଇଛି। ସେ ତାକୁ ସୋ ସୋରିଷ ମସଲା ଗୋଳେଇକି ତାପରେ ପୁରା ଲୁଣ ଦେଇକି ମାନେ ଶୁଖେଇକି ରଖିଚି। ମାନେ ଏମିତି ରହିଚି ଶୁଖି ଶୁଖି ଲାଗିବନି ଯେ ଆ ଦେହରେ ସୋରିଷ ମସଲା ଦିଆ ହେଇଚି କିନ୍ତୁ ଯଦି ପାଣି ପକେଇକି ତାକୁ ଟିକେ ଚକଟି ଦେବେ ଖାଲି ସୋରିଷ ହିଁ ମାନେ ମସଲା ତାଦେହରେ ପୁରା ବହଳିଆ ବହଳିଆ କରିଦେବ ପୁରା ପାଣି ଟାକୁ ସେ ବୋହୁତ ଟେଷ୍ଟି ଲାଗୁଚି।
ଅଂ ସେ ତ ସେମତି ଖାଇହବ ଖାଲି ନୁଅ।
ହଁ ମାନେ ଖାଲି ଚକଟିକି ବି ଖାଇହବ ସେ ମାନେ ଆଜି ଇଚ୍ଛା ହେଲା ଏଁ କି ସେଇ ସେଇ ଯୋଉ ତେନ୍ତୁଳି ଅଛି ସୋରିଷ ମସଲା ଦିଆ ହେଇକି ହଁ ସେଇଟାକୁ ଭେଣ୍ଡିରେ ଦେଇକି ଖଟା ବନେଇଵା ଆଉ ସେଇଥିପାଇଁ ମସଲା ବାଟିକି ରଖି ସାରିଚୁ ଆଉ ଭେଣ୍ଡି ବି କଟା ହେଇ ଥୁଆ ହେଇଚି ମାନେ ସବୁ କଟା ହେଇ ନଖା ହେଇଯାଇଚି। ଖାଲି ଭାତ ବସିଚି ଭାତ ହେଇ ଗଲେ ଭେଣ୍ଡି ଖଟା ବନେଇବୁ ଆଉ ଫୁଲକୋବି ଆଳୁ କସା କରିବୁ ଆଉ। ଏଇଆ ଆଉ।
ସେ ଯୋଉ ତେନ୍ତୁଳି ଟା ଯୋଉ ସୋରିଷ ବଟା ଦେଇକି ରଖିଚନ୍ତି। ସୋରିଷ କଞ୍ଚା କଞ୍ଚା ଲାଗେନି? କଞ୍ଚା ସୋରିଷ ବଟା।
ନାଇଁ ତାପରେ କଞ୍ଚା ସୋରିଷ ମସଲା ପୁରା ଗୋଳା ହୋଉଚି। ଗୋଳା ହେଇକି ସେ ଗୋଟା ଗୋଟା ହେଇକି ଶୁଖା ହୋଉଚି। ସିଏ ଯେତେବେଳେ ପୁରା ଶୁଖି ଯାଉଚି। ହଁ ସିଏ ଯେତେବେଳେ ସୁଖି ଯାଉଚି ତାପରେ ଲୁଣ ଗୁଡାକ ସବୁ କଣ ମାନେ ଦେଇ ଦଉଚନ୍ତି। ଲୁଣ ମାନେ ପୁରା ଝଡୁଚି ତା ଦେହରୁ ମାନେ ଯେମିତି ସେ ପୁରା ଶୁଖିଯାଇ ଡ୍ରାଏ ହେଇଯାଇଚି ଆଉ ଲୁଣ ଟା ଏମତି ଝଡୁଛି ମାନେ ସେ କେମିତି ବନୋଉ ମାନେ ଭଲସେ ବନେଇ ଦଉଚନ୍ତି। ଘରେ ଖାଇବା ପାଇଁ ନା ନହେଲେ ତ ସେ ପାଣି ହେଇଯିବ ଲୁଣ ମାନେ ଇଏ ହେଇଯିବ ରହିବନି ଅଧିକ ଦିନ ସେ ପୁରା ଡ୍ରା ଶୁଖିଲା ଶୁଖିଲା ହେଇକି ରହିଚି। ତମେ ଯଦି ତାକୁ ଭିଜେଇକି ଚକଟି ଦେବ ଖାଲି ଟିକେ ଚିନି ଯୋଉମାନେ ଖଟା ନ ଖାଇବେ ଚିନି ପକେଇ ଦଉଚନ୍ତି। ମାନେ ବଢିଆ ଲାଗୁଚି ମାନେ ଭାତରେ ଯାହାବି ହେଇ ଥାଉ ଖାଇବା ପାଇଁ ଏଇଟା ଟିକେ ଖାଇଦେଲା ବେଳକୁ ମାନେ ଭଲ ଲାଗୁଚି।
ମାନେ ଖରା ଦିନରେ ତ ମାନେ ତାରି ଦେଇକି ଭାତ ଖାଇହେଇ ଯିବ। ଖରା ଦିନରେ ଭାତ ଖାଇ ହୁଏନି ନା। ମାନେ ଚକଟିକି ବଢିଆ ଭାତ ଖାଇ ହେଇଯିବ। ମତେ ଇଚ୍ଛା ହେଲାଣି ଖାଇବାକୁ କେମିତି କଣ କରନ୍ତି?
ପଖାଳ ଭାତ ହୋଉ ଯାହା ବି ହୋଉ ମାନେ ଖାଇ ହେଇଯିବ ଆରାମ ସେ। ମୁଁ ତ ସେଇଟାକୁ ଆଣିଚି ଖାଲି ସବୁବେଳେ ଇଚ୍ଛା ହଉଚି ଖାଇବା ପାଇଁ ଘରକୁ ବି ଇଏ କିଛି ନୁହେଁ।
କେମିତି କଣ କରାଯାଏ ମତେ ଆଉ ୟା ଥରେ ପରେ କଲ କରିବି ମତେ କହିବେ ତ। ମୁଁ ବି କରିବି ମାନେ ସତରେ ନୂଆ କଥାଟା ମୁଁ ଏତେ ଶି ଖିନି। ମୁଁ କେବେ ଜାଣି ହିଁ ନଥିଲି ଏମିତି ସୋରିଷ ବୋଳିକି ରଖନ୍ତି ବୋଲି ତେନ୍ତୁଳିରେ।
ହୁଁ ସେ ତ ବଢିଆ ଲାଗୁଚି। ଆଉ ମେନ କଥା ହେଲା କି ସେ ଯୋଉ ପୁରା ସୁଖି ସୁଖୀ ସୁଖୀ ରହିଚି ମାନେ କଞ୍ଚା କଞ୍ଚା ରହିଲେ କଣ ଅଧିକ ଦିନ ରହିିବନି। ସିଏ ଯୋଉ ଶୁଖି ଶୁଖିକି ରହିଚି। ସିଏ ସେଇଥିପାଇଁ ସେଟା ବେସି ଦିନ ରହି ବିି ପାରିବ। ଆଉ ତମେ ତାକୁ ଟିକେ ଜଷ୍ଟ ଟିକେ ଯେମିତି ଆଣିବ ଅଳ୍ପ ଟିକେ ତାକୁ ଚକଟି ଦବ ସିଏ ପୁରା ମାନେ ମେଞ୍ଚେ ହେଇଯାଉଚି।
ହୁଁ ହୁଁ।
ଆଉ ତାପର ମଞ୍ଜି ବି ନାହିଁ। ମଞ୍ଜି ବି କଡା ହେଇଯାଇଚି ଆଉ କିଛିଟା ବି ଅସୁବିଧା ନାହିଁ।
ବଢିଆ ଲାଗୁଥିବ ମତେ ବୋହୁତ ଇଚ୍ଛା ହେଲାନି ଖାଇବାକୁ।
ଏରା ବଢିଆ ଲାଗୁଚି ମାନେ ଯେତେବେଳେ ଇଚ୍ଛା ବି ନ ହଉଥିବ ଖାଇବାଟା ଗୋଟେ ଭଲ ନୁହେଁ କି। ଥିବ ସେତେବେଳେ ବି ମାନେ ମୋ ବାପା କଣ କରନ୍ତି ତାକୁ ଚିନି ପକେଇକି ଚକଟି ଦେବେ। ଆ ମିଠା ତାଙ୍କର ପସନ୍ଦ ତେଣୁ ଚିନି ପକେଇକି ଚକଟି ଦେବେ ମୁଁ ଚିନି ପକାଏନି ମୋର ଖାଲି ଖାଲି ଚକଟିକି ନା ଖାଇଦିଏ
ଆପଣ ଟିକେ କଞ୍ଚା ଲଙ୍କା ଗୋଳେଇ ଖାଉଥିବେ ବୋଧେ ରାଗ ରାଗ ଖଟା ଖଟା ଲାଗୁ
ହଁ ମୁଁ କଞ୍ଚାଲଙ୍କା ତ ଯାହା ବି ହେଲେ ଚକଟେ ରସ୍ ସୂଣ ବି ଟିକେ ଚକଟି ଦିଏ ତା ଧିଅରେ କଞ୍ଚା ଲଙ୍କା ବି ଚକଟି ଦିଏ ଭଲ ଲାଗେ।
ବଢିଆ ବଢିଆ ଖରାଦିନ ଆପଣଙ୍କୁ ଖାଇବା କିଛି ଅସୁବିଧା ହେଇନଥିବ ଭାତରେ ନୁହଁ କି? ସବୁବେଳେ ଲଗେଇ ଖାଉଥିବୁ।
ଆଉ ବେଶୀ ମୋର ଆଳୁ ଭର୍ତାଟା ପ୍ରିୟ। ମାନେ ମୁଁ ଯାହା ବି ହେଇଥାଉ ମୋତେ ଆଳୁ ଭର୍ତା ଟିକେ ଦରକାର।
ହୁଁ ହୁଁ ଆଳୁ ଭର୍ତା ଗରମ ଭାତ ଆଉ
ନାଇଁ ଆମର ଗୋଟେ ଲଙ୍କା ଆଚାର ବନା ହୁଏ ଆମ ଘରେ ମାନେ ଯେତ୍ ତେବେଳେ ଲଙ୍କା ପାଚି ଯାଇଥିବ ଆମର ଯେତେବେଳେ ବିଲରେ ଲଙ୍କା ଲଗାହୁଏ
ହୁଁ ହୁଁ।
ଲଙ୍କା ଯେତେବେଳେ ପୁରା ପାଚି ଯାଇଥିବ ସେ ତୋଳା ହେଇକି ଆସିବ ତୋଳା ହେଇକି ଯେମ ସିଏ ଆମର ଭେଣ୍ଡି ଜହ୍ନି ଗୋଟା ଭଜା ହଉଛି ଚିରା ହଉଛି ତା ମଝିଟା
ହୁଁ ହୁଁ।
ଓ ସେମିତି ସେ ଲଙ୍କାଗୁଡା ସବୁ କଣ ଚିରା ହବ ମଝି। ସୋଉଠୁ ତେନ୍ତୁଳିର ତେନ୍ତୁଳି କି କଣ କରୁ ଆମେ ପାଣିରେ ଭିଜେଇ ଦେଉ ସିଝେଇକି ଯୋଉ ଚକଟା ହୁଏ ସେଇ ପାଣିରେ ମାନେ ଅଳ୍ପ ପାଣିରେ ବେଶୀ ପାଣି ନୁହଁ ତାର ଯୋଉ ରସ ଟା
ହୁଁ।
ସେଇଥିରେ କଣ ଦବୁ ସୋରିଷ ଆଉ ଲଙ୍କା ଅଳ୍ପ ଲଙ୍କା ଆଉ ସୋରିଷ ତାକୁ ଆମେ ବାଟି ଦଉ ମାନେ ଯେମିତି ଗ୍ରାଇଡିଂ ହଉଛି ହେଲା କି ବାଟ୍ ଟିକେ ତାହେଲେ ଲୁଣ ଗୋଳେଇଦବୁ ଉଁ ତା ଦେହରେ ସୋରିଷ ସୋରିଷ ବଟାରେ। ଲୁଣ ଗୋଳେଇ ଦବୁ ଲୁଣ ଗୋଳେଇକି ଟିକେ ଗୋଟେ ଖରା ଦେଇଦବୁ ହେଇଟାକୁ ଟିକେ ଆଉ ଖରା ଦେଇକି ସେ ଯୋଉ ଲଙ୍କା ଯୋଉ ଚିରା ହେଇ ରହିଥିବ ତା ଭିତରେ ଆମେ ସବୁ ହାତରେ ଏଇ ମସଲା ଟାକୁ କଣ କରିବୁ ପୁରେଇବୁ। ହଁ ବସି ବସି ଆମ ଘରେ ଦି ଚାର ଜ ଣ ବସିଗଲୁ ତାପରେ ସେଟାକୁ ସବୁ ଭିତରେ ସବୁ ପୁରେଇବୁୁ ପୁ ପୁରେଇ ସ ଇଲା ପରେ ତାକୁ ଖରାରେ କଣ ରଖିବୁ ଖରାରେ ରଖିଦବ ଖରାରେ ଯେମିତି ରଖି ସାରିଲା ପରେ ଭଲ ଖରା ଖାଇଗଲା ପରେ ତାପରେ ଗୋଟେ ବଟଲରେ ପୁରେଇକି ଟିକେ ତେଲ ତା ଦେହରେ ପକେଇ ଦବୁ। ସିଏ ତାର ସେଇ ତେଲରେ କଣ ହବ ନା ମାନେ ଭିଜିଯିବ। ସେ ଲଙ୍କା ଭିତରେ ପଶିଥିବ ସୋରିଷ ମସଲା ତନ୍ତୁଳି ଆଉ ସୋରିଷର ମସଲାଟା ସେଇଟାକୁ ଆମେ କଣ କରୁ ନା ଖରାଦିନ ଯେତେବେଳେ ହୁଏ ସଜପଖାଳ ଭାତ ଆଉ ଯୋଉ ଆଳୁଟା ଥିବ ଭାତରେ, ସେଇ ଆଳୁରେ ଏଇ ଲଙ୍କା କୁ ଚକଟି ଦଉ। ଏଇ ଯୋଉ ଆଚାର ଲଙ୍କା ଆମେ ସେଇଟାକୁ କହୁ।
ହୁଁ।
ଏତେ ଭଲ ଲାଗେ ମାନେ ବନ୍ଧୁବାନ୍ଧବ ଯିଏ ଖାଇଥିବେ ସେ କହିବେ ଯେ ଖାଲି ଲଙ୍କା ଆଚାର ଦବା ପାଇଁ ସମସ୍ତେ।
ସେଟା କଣ ରାଗ ଲାଗେ ନା ଖାଲି ରାଗ ଖଟା ମିଶା ଲାଗେ?
ଖଟା ଲାଗିବ ଆଉ ରାଗ ବି ଲା ମାନେ ଲଙ୍କାଟା ବି ତ ରାଗ ଲାଗିବ ନା ଆଉ ଯେହେତୁ ତାହେଲେ
ଛୋଟ ଲଙ୍କାରେ କରନ୍ତି ନା ବଡ ଲଙ୍କାରେ କରନ୍ତି?
ନାଇ ବଡ ଲଙ୍କା ହେଲେ ଭଲ ଛୋଟ ଲଙ୍କା ହେଲେ ବେଶୀ ମାନେ ଇଏ ନା ହଇରାଣ ନା ମାନେ ଛୋଟ ଛୋଟ କେତେ ପକେଇବ।
ଯାହା ହଉ କେତେ କଥା ମୁଁ ଆପଣଙ୍କଠୁ ଶିଖିଲି ଭଲ ଭଲ ରେସିପି ମତ
ତାପରେ ସେଇଟା ଆମର ଭିଜି ଭିଜି ଥାଏ। ସେଟାକୁ ଆମେ ଆଳୁରେ ଚଟି ଦଉ ଆଉ ସେ ଗୋଟା ବାସ୍ନାଟା ତାର ଗୋଟେ ବଢିଆ ହୁଏ। ମାନେ ଆଚାର ଆଚାର ବାସ୍ନା ହଉଥିବ ତାପରେ ଖଟା ଖଟା ଟିକେ ଲାଗୁଥିବ ରାଗ ବି ଲାଗୁଥିବ।
ଥା ଆପଣଠୁ ଶିଖିଲି ମତେ ଆଉ ଥରେ କେତେବେଳେ କଲ କଲେ ଆଉ ଟିକେ କହିବେ ଆଉ ମୁଁ ଗୋଟେ କାମରେ ଯିବାର ଅଛି ନମସ୍କାର।
ନମସ୍କାର।